ହାଲୋ ହଁ ମ୍ୟାଡାମ ନମସ୍କାର କଣ କରୁଛନ୍ତି।
ଏଇ ପିଲାଙ୍କ ଗାଧେଇ ଏଡିଆ
ଅହଁ ଛୋ ଛୋଟ ପିଲା ବୋଧେ
ହଁ ହଁ ଛୋଟ ପିଲା ସେ ନାନି ମୋର କଲେଜ ଯାଉଛି ତ ସେ ଅଧ୍ୟାପିକା ଅଛି ଆଉ ତାଙ୍କ ନଣନ୍ଦ ଅଛନ୍ତି ଆମର ପୁଅ ବି ଛୋଟିଆ ଟା ଅଛି। ସେ ମୁଁ ଅଛି ବୋଲି ଟିକେ କରିଦୁ ଚି ଆଉ। ସେ ତାର ରୋଷେଇ କରୁଛନ୍ତି ତ ମୁ ଜଣ ହଉ ଗାଧେଇ ପାଧେଇ ଦେଇକି ଆଣଲି ଆଉ।
ଆପଣଙ୍କ ଛୋଟ ପିଲାଙ୍କୁ ଗାଧ ପାଧା କରିବାକୁ ବହୁତ ଭଲ ଲାଗେ ନା?
ହଁ ମତେ ତେ ପୁଆକୁ କରିବାକୁ ପଡଲେ ଭାରି ହଇରାଣ କରନ୍ତି କିନ୍ତୁ ତ ଆଜିିକାଲି କେତେ ଛୁ ଏତେ ହଇରାଣ କରୁ ଆଉ କୁହନ୍ତିନି ଖାଇବାକୁ ନେଇକି ପାଠ ପଢା ହେଲା ଏ ଗାଧୁଆ ପଧୁଆ ହେଲା ସବୁବେଳେ ତାଙ୍କ ତ ଖେଳ ଆଉ
କିନ୍ତୁ ଦେଖୁ ଆଗରେ କେତେ ଆଗରୁ କେ ତେ ଛୁଆ ଯାହାହଲେ ବି ଗୋଟେ ଘରେ ମିନିମମ ଜଣଙ୍କର ଚାରିଟା ପାଞ୍ଚଟା ଛଅଟା ଛୁଆ ଥିଲେ ଛୁଆଟା ଦଶଟା ପର୍ଯ୍ୟନ୍ତ ବି ଛୁଆ ମାନେ ବୁଥିଲେ କେମତି ସମ୍ଭାଳୁଥିଲେ କେ ଜାଣି?
ହଁ ସେ ସେମାନେ କଣ ସେବେଳୁ କିଛି ବି ନଥିଲା ଖାଇବାକୁ ପିଇବାକୁ ଏତେ ମିଳୁ ନଥିଲା। ହଁ ଛୁଆ ଦୁଅ ବୁଲିଲେ ବୁଲିଲେ ଆଉ ଏବେ ଖାଲି ଆଜି କାଲି ଗୋଟେ ଛୁଆ ଜନ୍ମ କରିକି ତାକୁ ପାଳି ପୋଷି ବଡ କରିବା ଟା ବହୁତ କାଠିକର ପାଠ
ନା ମୁଁ ସେ କଥା କହୁନି ମାନେ ନଥିଲା କି ବୁଲିଲେ ବୁଲିଲେ ସେ କଥା ନୁହଁ ମାନେ କେମିତି ସମ୍ଭାଳିଥିଲେ ଗାଧେଇବାଠୁ ଧରିକି ଖାଇବାଠୁ ଧରିକି ଆ ଆଜିକାଲି ପିଲାମାନେ ଦେଖୁନ ଯିଦି ଛୋଟ ଛୋଟ ଛୋଟ
ହଁ ହଁ ସେମାନଙ୍କର ଯେତିକି ଧୈର୍ଯ୍ୟ ଥିଲା ଆମର ସେତିକି ନାହିଁ।
ନାହିଁ ଆଉ ଆମେ ମାନେ ମାନେ ଭବିଷ୍ୟତ କଥା କହୁଚେ ଆମ ମାନଙ୍କର ଯଦି କିଛି ଛୁଆ ପିଲା ଭବିଷ୍ୟତରେ ଯୋଉ ଛୁଆ ପିଲା ହବ ବି ସେମାନେ ମାନେ ତାଙ୍କୁ ପାଳିବା ବହୁତ କଷ୍
ବହୁତ କଷ୍ଟକର ଆମେ ସେଠି କାନ୍ଦିଲେ ବି ଆମର ଧର ଯ ନାଇଁ ଆମେ ତାକୁ ବୁଝେଇବା
ଏହ ବୁଝେଇବା ପାଇଁକା ଆମେ ପୁରା ଚିଡ଼ି ଯାଉଛେ। ସେମାନେ କେମିତି ମୁଁ ବି ସେମିତି ଭାବେ ଆମ ଘର ପାଖରେ ମାନେ ଅ ଅଜା ଘର ପାଖରେ ଜଣେ ତାଙ୍କୁ ମୁଁ ଟିକେ ଅଜା ଘରେ ଟିକେ ମାନେ ରହିଛି କି? ଛି ଦିନ ନା ଏମିତି ଯାଏ ଟିକେ ବୁଲାବୁଲି କରେ ରହିକି ଆସେ ତ ମୁଁ ସେଇ ବିଷୟରେ ଜାଣିଛି ତାଙ୍କ ସେ ଆଈଙ୍କର ନଅ ଜଣ ଛୁଆ ତ ସେ କେମିତି ସମ୍ଭାଳୁ ଥିଲେ ମୁଁ ସେଇ କଥା ତାଙ୍କୁ ପଚାରେ ଆଈ ତମର ନଅ ଜଣ ଛୁଆ ହେ ଏତେ ଛୁଆକୁ କେମିତି ସମ୍ଭାଳୁଥିଲ ସେ ସେତେବେଳେ
ଆମ ଆଈଙ୍କର ସାତଟା ଛୁଆ ମୁଁ କହିଲି ଆଈ ଲୋ ତୋର ଆଉନ ଥିଲା। ହୁଁ ହୁଁ।
ମାନେ ଗୋଟେ ଭାବିଲା ବେଳକୁ ଟେନସନ ଲାଗୁଛି ଏ ତେ ଛୋଟ ଛୁଆ ସେ ଯେତେବେଳେ ପୁରା ଛୋଟ ବଡ ହେଲା ପରେ ତ ନର୍ମାଲି ସିଏ ସେତେବେଳେ ଥାଉ ନଥାଉ ଯିଏ ପାଠ ପଢିଲା ପଢିଲା ଯିଏ ବୁଲିଲା ବୁଲିଲା ସେ କଥା କହୁନି ମାନେ ଯେତେବେଳେ ପୁରା ଛୋ ଛୋଟ ଥିବେ ତାଙ୍କମାନଙ୍କୁ ଏଁ ବର୍ଷେ ଦି ବର୍ଷ ମାନେ ଗ୍ୟାପ ରେ ସେମାନେ ଜନ୍ମ ହୋଇଥିବେ ନା। ଗୋଟେ ଦି ବର୍ଷ ସେ ରହିଲା ବେଳକୁ ଆଉ ଗୋଟେ ଛୁଆକୁ ପୁଣି ତା ତା କାମ କର ତାକୁ କେମିତି ସମ୍ଭାଳ ପୁଣି ଆଉ ବର୍ଷେ ଦି ବର୍ଷ ଗଲା ବେଳକୁ ଆଉ ଗୋଟେ ଛୁଆ କେମିତି ସମ୍ଭାଳନ୍ତି ମ ସେଇ କଥା ଭାବ
ହଁ ମତେ ଭରରେଇଗଲେ ହଁ ସବୁ ଗୋଟେ ଗୋଟେ ଦି ଦି ବର୍ଷ ଗ୍ୟାପ ରେ ସବୁ ଥାଏ ହଁ।
ରହିବେନି। ସେଇ ଦି ବର୍ଷ ଏବେ ତ ରହୁ ଛନ୍ତି ମାତ୍ର ଗୋଟିଏ ପିଲା ନ ଦିଟା ପିଲା ହଉଛି ଛନ୍ତି କିନ୍ତୁ ଉଁ
ଗୋଟିଏ ପିଲା ପୁଣି ପାଞ୍ଚ ବର୍ଷ ହେଲା ବେଳକୁ
କି ଆଠ ବର୍ଷ ଦଶ ବର୍ଷ ହେଲା ବେଳକୁ ଆଉ ଗୋଟେ ପିଲା
ବହୁତ କମ ଏବେ ଖାଲି ସିକଷ୍ଟି ପରସେଣ୍ଟ୍ ପିଲା ଦିଟା ପିଲା ଜନ୍ମ କରୁଛନ୍ତି। ନହେଲେ ମାନେ ଅଣ୍ଡ୍ ଫର୍ଟି ଫର୍ଟି ସ ଫର୍ଟି ପରସେଣ୍ଟ ଲୋକ ଦିଟା ପିଲା ଜନ୍ମ କର ହେଲେ ନହେଲେ ମାନେ ସିକଷ୍ଟି ପରସେଣ୍ଟ୍ ଲୋକ ଆମର ଏ ଗୋଟାଏ କୋଟ ରୁ ନାଇଁ ନମସ୍କାର ପକେଇ ରହୁଛନ୍ତି ଆମେ ଆଉ ପାରିବୁନୁ ତାପରେ ପିଲା ମାନଙ୍କର ଆଉ ବି ଆଜି କାଲି ଆଗରୁ କଣ ପିଲାମାନଙ୍କର ଏତେ ଅଳି ଅଝଟ ନଥିଲା। ଏବେ କାଲି ଏବେ କାଲି ପିଲା ଆମକୁ ଏଇଟା ଦରକାର ମାନେ ଦର କାଡ୍ ମାନେ ଜିିଦି ନୂଆ ଟେକ୍ନୋଲୋଜି ଆସି ଦେଖିଲାବେଳକୁ ଏ ପିଲାମାନାନଙ୍କୁ ବହୁତ ମାନେ ହାର୍ଡ ହେଇଯାଉଛି ସମ୍ଭାଳିବା ପାଇଁ ଯାହାର ଯୋଉ ଜିନିଷ ଦେଖିଲେ ଆମର ସେଇ ଜିନିଷ ଦରକାର ତାପରେ ସମସ୍ତଙ୍କର ରୋ ଯଗାର ବି ସେମିତି ଥିବା ଦରକାର ଯେ ଆମେ ଗୋଟେ ପିଲା ଛାଡିକି ଆମେ ଦିଟା ପିଲାଙ୍କୁ ଆମେ ସମ୍ଭାଳିବୁ ଗୋଟେ ପିଲାକୁ ତ ଆମେ ସମ୍ଭାଳି ପାରୁନୁ ତାପରେ ଆ ଆଜି ସ୍କୁଲ ଗୋଟା ଦେଖୁନା ପାଠ ପଢେଇବା ପାଇଁ ହେଲେ କେତେ ଟଙ୍କା ତାଙ୍କୁ ଦବାକୁ ପଡୁଛି ମାସିକ ଫିସ୍ କି ବର୍ଷକୁ ଫିସ୍ କେତେ ଟଙ୍କା ଦବାକୁ ଆଉ ଆ- ରୋଜଗାର ଯେତିକି ଥିଲେ ସେତିକି ତାପରେ ଆଜିକାଲି ଆମର ଦେହର କଣ୍ଡିସନ ବି ସେତିକି ଭଲ ରହୁନି କି ଆମେ ଦିଟା ଛୁଆ ଜନ୍ମ କରିକି ତାକୁ ବଣିଷ
ହୁଁ ତାପରେ ଆଉ ଗୋଟେ କଥା ମ୍ୟାଡାମ୍ ମାନେ ମୁଁ ଏଇଥିରୁ କହୁଛିମାନେ ଏଇଥିରୁ ମନ ପହିଲା ଆଗୁରୁ ବେଶ୍ ବ୍ରେଷ୍ଟ କ୍ୟାନ୍ସର। ଆପଣ ଶୁଣିଛନ୍ତି ତ ସେଇଟା ଆଗରୁ ମାନେ ହଉନଥିଲା ଏବେ ପ୍ରତ୍ୟେକ ସ୍ତ୍ରୀ ଲୋକଙ୍କୁ ହଉଛି। କେହି ଜାଣିନଥିଲେ ଏଇଟା ପ୍ରତ୍ୟେକ ଠେ ହଉଛି ମାନେ ଏଇଟା ମୁଁ କହୁଛି ଯେ ମାନେ ଆଗୁରୁ ଯୋଉ ଚାରି ପାଞ୍ଚଟା ଛଅଟା ଛୁଆ ଜନ୍ମ କରୁଥିଲେ। କୁହନ୍ତି ମା ର କ୍ଷୀର ଖାଇଲେ ଛୁଆ ମାନଙ୍କ ମାନେ ଭଲ। ତ ସେଇ ଟା ଯେତେବେଳେ ଚାରି ପାଞ୍ଚଟା ଛୁଆ ଟୋଟାଲି ବନ୍ଦ ହେଇଗଲେ ଗୋଟେ ଗୋଟିଏ ଛୁଆ ହେଲା ତ ସେଇଟା ଆପେ ଆପେ ସେଇ ମାନେ ଆମର ସେଇ ଜିନିଷ ଟା ରୋଗ ଟା ବଢି ଚାଲିଲା।
ହଁ।
ତ ସେଥିପାଇଁ ଏବେ ବହୁତ
ଆ ଆଜିକାଲି ବି ଛୁଆଙ୍କର ଦେଖୁଛ ଛୁଆ ଜନ୍ମ ହେଲାଣି ମାଆ ମାନଙ୍କର କ୍ଷୀର ହଉନି।
ହଁ ପା।
ମାନେ ବହୁତ କମ ବହୁତ କମ ଦିନ ଦେଇକି ବନ୍ଦ କରିଦିଅନ୍ତି। ଆଟଲିଷ୍ଟ ଛଅ ମାସେ ତ ଛୁଆ କୁ କ୍ଷୀର ଦବାଟା ମାନେ ଯେମିତି ହେଲେ ବି ତମକୁ ଦବାକୁ ପଡିବ। ଆଜିକାଲି ମା ମାନଙ୍କର ସେମିତି କିଛି ବି ହଉନି ତାପରେ ଦେଖିବେ ସେ ଏଇଟା ମାନେ ରହି ରହି କିି ସେ ଜିନିଷ ଟା ଭିତରେ କ୍ୟାନସର ହେଇଯାଉ
ହଁ ଏବେ ସେଇଗୋଟାକୁ ବେଶୀ ବାହାରୁଛି ହଁ। ତାପରେ ସେଇଟା ସେଇ ଜିନିଷ ଟା ଆମର ଭଗବାନଙ୍କ ସୃଷ୍ଟି ସେଇଟା ଏଇଟା ତ ନର୍ମାଲି ସମସ୍ତେ ଡ ଙ୍କଠୁ ଧରିକି ସାଧାରଣ ମଣିଷ ବି ଜାଣିଛନ୍ତି। ଏଇଟା ତ ଆମେ କିଛି ଖରାପ କଥା ବି ନୁହଁ। ମାନେ ସେଇ ଜିନିଷଟା ଆମର ଯଦି ଯ ଚାରି ପାଞ୍ଚଟା ଛୁଆ ଯଦି ଜନ୍ମ ହଉଥିଲା ତାଙ୍କ ଲୋକ ମାନଙ୍କର ସେତେଟା ରୋଗ ଦେଖ ଦେଖିବନି ଏବେ ଆମର ମାନେ ପ୍ରାୟ ଲୋକଙ୍କର ଦେଖିବେ ଓଭାରିର ବି ଏମିତି ହଉଛି। ବୁଝିପାରିଲେ ମାନେ ଏଗୁଡାକ ଯୋଉ ସବୁ ହଉଛି ଏଇ ସବୁ ଆମର ଜାମ ହେଇକି ଯୋଉଟା ମାନେ ଇଏ ହବା କଥା
ତାପରେ ଦେଖ ଆଗକାଳର ଖାଦ୍ୟ ଆଜିକେଳର ମାନେ ମାନେ ପ୍ରାକୃତିକ ଇଏ କେତେ ଭଲ ଥିଲା ସବୁ ନ୍ୟାଚୁରାଲ ଜିନିଷ ସବୁ ଖାଉଥୁଲେ। ଘର ଜିନିଷ ଖାଉଥୁଲେ ବାହାର ଜିନ୍ ଚ ଏତେ ଜାଣି ନଥିଲେ କି ଖାଉନଥୁଲେ ଏବେ କଣ? ଅଧିକା ଫାଷ୍ଟ୍ ଫୁଡ୍ ଜଙ୍କ ଫୁଡ୍ ସବୁ ଖାଇଲେ ତା ଧେରେ ପୁଣି ଚାହା ବି ଆମେ ପନିପରିବା ଖାଉଚୁ ତା ଧେରେ ବି ସବୁ ମିଶ ଛିଲା ମାନେ ଆମେ ସେତିକି ମାନେ ଏଅ କିଛି ଭଲ ଜିନିଷ ଆମେ ପାଇଲେରେ ଇଁ ଖାଇବା ପାଇଁ। ତା ଧେରେ ତ ଆମୁକୁ ରୋଗ ହବ ହିଁ ହବ ଧର ଗୋଟେ କଞ୍ଚା କ ଦଳୀଟା ଅଛି ତାକୁ ନ ପାଚିବା ଯାଁକେ ରଖୁନାହାନ୍ତି ସେ ଟିକେ ଗ୍ରୋଥ ହେଇଗଲେ ତାକୁ ପଚେଇକି ବଜାର କୁ ଛାଡ଼ୁଚନ୍ତି କାର୍ବାଇଟ୍ ଦେଇକି। ଅ ସେଇଟା ଖାଇଲେ ରୋଗ ହବ ନା ନାହିଁ?
ଆମେ ଆମର ନର୍ମାଲ କଥା କୋହୁଥୁ ଯେ ଧନିଆ ଆମେ କିଛି ଗୋଟେ ଜିନିଷ ବାଇ ତେ ଲଗେଇଲେ। ସେ ଜିନିଷଟା ମାନେ ଫଳ ଦେଲାନି। ନାଇଁ ଆମେ ତାକୁ ଭଲ ସାର ପିଡ଼ିଆ ଦେଲେ ହିଁ ସେ ଯାଇକି ବଡିବ। ସାର ପିଡ଼ିଆ ମତଲବ ସିଏ ଭାବୁ ଛନ୍ତି କଁ କହିଲ ଯୋଉ ଗୁଡ଼ାକ ବି କ୍ରି ହୋଉଛି ଯୋଉ ପାଉଡର ଗୁଡ଼ା ସେଗୁଡା ସାର ପିଡ଼ିଆ‌ ପିଡ଼ିଆ ଆଉ ସାର ହେଲା ଏଇଆ ଅ ଗାଈର ଗୋବର ଯୋଉ ଖ ତ ହୁଏ ସେଇ ଖତ କିମ୍ବା ଆମର ଯୋଉ ପରିବା ଚୋପା ଏଇଗୁଡା ସବୁ ଗାଁମାନଙ୍କରେ ଜାଣିଛନ୍ତି ଖତର ଖତର ଗୋଟେ ଉଁ ବଡ଼ ଆକାରର ଗୋଟେ କଣ କହିଲେ ଇଁ ଗୋଟେ ଗାତ ଖୋଳା ହବ।
ହଁ ହଁ ହଁ।
ତ ଖୋଳା ହେଇକି ସେଠି ସବୁ କଣ ସେ ଯୋଉ ଗୋବର ହଉ ପରିବା ଚୋପା ହଉ ପଚି ଯାଇଥିବା ଗ ଛ ହଉ ସବୁ ତାକୁ ନେଇକି ମି଼ କି କଦଳୀ ଗଛରେ କଦଳୀ ଦେଇ ସାଇଲା ପରେ ସେଇଟା ହାଣିକି ସେଇ ଭିତରେ ବି ହଉ ସବୁକୁ ପକେଇକି ସେଇଟା ହିଁ ଆମର ମେନ ଖତ ହେଲା ସେଇ ଗୋଟାକ। ଆମେ ଯଦି ଖତଟାକୁ ଦିଅନ୍ତେ ଆମର ଆସୁଚି ମାର୍କେଟରେ ଯୋଉ ସାର ପିଡ଼ିଆ ଆମେ
ଶ ବି ମିଶେ ତା ଧେରେ ଆମର ଯୋଉ ପାଉଁଶ ଚୁଲିରୁ ବାହାରେ ସିଏ ବି ମିଶେ ହଁ।
ହାପ
ଏ ହଁ ସେଗୁଡା ହିଁ ସମସ୍ତେ ମାନେ ଆମର ଯାହା ବି ହେଲା ପରିବା ଫରିବ ଚୋପା ନେଇକି ସେଇଠି ଫୋଫାଡିଲେ ସବୁ ହଁ।
ଯାହାବି ମାନେ ଖାଲି ଜରି ଆଉ କାଗଜ ଏଇ ସବୁକୁ ଛାଡିଦେଲେ ଆଉ ନ ନନେ ସେଇ ମାନେ ସେଇ ଜାଗାରେ ସବୁ କିଛି ନେଇକି ପକାନ୍ତି। ଖାଇବା ବି ନଷ୍ ଷ୍ଟ ହେଇଗଲେ ଯୋଉ ଖାଇବା ଟା ମାନେ ନଷ୍ଟ ହେଇଗଲା ସେଇଠି ବି ନେଇକି ପକେଇଦିଅନ୍ତି ସେଇଟା ବହୁତ ବର୍ଷ ରହି ରହି ରହି ରହି ସେଟା ପୁରା ଖତ ହେଇଯାଏ।
ହଁ। ଖତ ସେଇ ଖତକୁ ଦେଲେ ବଢିଆ କିନ୍ତୁ ଆମର ଯେତେବେଳେ ଧା ଚାଷ ହୁଏ ଆମର ଯେତବେଳେ ଫାଷ୍ଟ ହଳ ବୁଲା ହୁଏ ଆଗ ସେଇ ଖତ କିଣା ହେଇକି ଆସିକି ଆଜିିକାଲି ତ ଆଉ କେହି ଗାଈ ରଖୁନାହାନ୍ତି ଘରେ ସେ ଖାତ ଯାହାର ଅଛି ସେ ତାଙ୍କଠୁ କିଣା ହେଇକି ଆସିକି ଆମର ବିଲରେ ସବୁ ପଡେ ଯୋଉ ଏଥିରେ ତଳି ଟା ହୁଏ ଯୋଉ ବିଲରେ ସେଇ ବିଲରେ କିନ୍ତୁ ଏବେ ବି ଆମର ପଡେ
ହଁ ପ୍ରକୃତରେ ସେଇ ଖତ ଟା ହିଁ ପକେଇଲେ ଯାଇକି ମାନେ କହିବାକୁଲେ ସେଇ ଖତ ହେଲା କିଛି ରୋଗ ନାହିଁ ସେଥିରେ ଗାଈର ଗୋବରରେ କିଛି ରୋଗ ଅଛି ତାପରେ ଆଉ ଗୋଟେ କଥା ଯୋଉ ଗାଈର ଗୋବର କଥାରୁ ମନେ ପଡିଲା ଗଈ କି ଲୋକ ଲୋକ ମାନେ ଠିକ ରେ ବି ଖାଇବା ପାଇଁ ଦଉ ନାହାନ୍ତି କାହିଁକି ନା ଗାଈ ଖାଇବା ଜିନିଷ ହେଲା ତାର ହେଲା ଅ ପରିବା ଚୋପା ଆମ ଯୋଉ ତୋରାଣୀ ଆଉ ତାପରେ ରହିଲା ଦେଶ ସେ କୁଣ୍ଡା ମାନେ ଆମେ ଦଉଛେ ଏବେ ଅଲଗା ସବୁ ପାଉଡର ମିସା କୁଣ୍ଡା ଦଉଛି ହଁ ହଁ ଚୋକଡ କିଣା ହେଇକି ଆସୁଛି କିନ୍ତୁ ପ୍ରକୃତରେ ସେଇଟା ଦବା କଥା ଆମ ଯୋଉ ଧାନଟା ଦେଶୀ ମାନେ ଆମ ଯୋଉ ଧାନଟା ଚୁରା ହଉଛି ତାର ଯୋଉ କୁଣ୍ଡାଟା ବାହାରେ ସେଇ ଦେଶୀ କୁଣ୍ଡା ଦବାକୁ ପଡିବ ଆଉ ଯେତ ସିଖିବି ଯାଇ ହଁ ହଁ ଚୁଡା ତାପରେ ଧାନ ଅରୁଆ ଚାଉଳ, ଉଷୁନା ଚାଉଳ ତାର ଯୋଉ କୁଣ୍ଡା ତାପରେ ଯୋଉ ଆମର ବିରି ମୁଗ ହଁ। ବିରି, ମୁଗ, ହଁ ବୋତି ସେଗୁଡାକୁ ଆଗରୁ ଗାଇକି କି? ଥିଲେ ଗାଈ ଭଲ ଖ ବି ଦଉଥିଲା ଏବେ ଦେଖିବେ ମାନେ ଗାଈ ଗୋବର ଗୁଡ଼ାକର ମାନେ ଆଗରୁ ଲୋକ ଗୋବରକୁ ଘୃଣା କରୁନଥିଲେ ଗୋବର ସ୍ମେଲ ହୁଏ। କିନ୍ତୁ ଏତେଟା ସ୍ମେଲ ହଉନଥିଲା ମାନେ ହଁ ଯା ମାନେ ଦେଖି ପୁରା ଗଦା ଗଦା ହେଇକି ଗୋବର ପଡିଥିଲା। କିନ୍ତୁ ଏତେ ସ୍ମେଲ ହୁଏ କିନ୍ତୁ ଦେଖ ଏବେ ଗୋବର ପର ତମେ ଯଦି ଗୋଟେ ଗାଈ ଯଦି ଝାଡା ବସିକି ଯାଉଛି ସେଇ ଜାଗାରେ ବହୁତ ଜୋର ସ୍ମେଲ ହଉଛି।
ହଁ।
କେବେ ଦେଶୀ ଖାଇବା ଲୋକ ଦଉନାହାନ୍ତି।
ଦଉନାହନ୍ତି, ମଣିଷ। କି ମ ଗାଈ ବି ଏତେ ଚରିବା ବି କୋଉଠି ଦେଖୁଛ ଗାଈ ଏତେ ଚରୁ ଆଗରୁ ଗାଈ କଣ ବିଲ କଣ ଧାନ କଟା ହେଇଗଲା। କି ମୁଗ ଗଲା ଗାଈ ମାନେ ବିଲ ସାରା ତ ଏବେ ଗାଈ ରଖିବାକୁ କରିବାକୁ ବି କାହାର ମାନେ ପସନ୍ଦ ହଉନି କାରଣ ଗାଈ ରଖିବୁ ପରେ
ତାପରେ ମ୍ୟାଡାମ ଗାଈ ବୁଲିକି ଖାଇବାଟା ସେଇଟା ଠିକ କଥା। ଆଉ ଏମିତି ଆମେ ତାକୁ ବାନ୍ଧିକି ଜବତ କରିକି ଗୋଟେ ଜାଗାରେ ରଖିକି ତାକୁ ବାଡେଇକି ତାକୁ ଖାଲି ହାଇବ୍ରିଡ ମାନେ ଦେଶୀ ସବୁ ଏଇ ବୋତି ପୋତି ଏରା ନ ଦେଇେକି ତାକୁ ଜିନିଷ ଦେଇକି ତାଠୁ ଖାଲି ଅତ୍ୟାଚାର କରିକି ତାଠୁ ଖାଲି ମାନେ କ୍ଷୀର ଦୁଇବା କଥା କି ତାକୁ ରଖି ରଖିକି ଆମେ କ୍ଷୀର ନ ଦୁହିଁଲେ ବି ବି ତାକୁ ରଖିବା କଥା। ଯଦି ସେଇ ଖତକୁୁ ଲୋକ ଯଦି ଦେଶୀ ଖାଇବା ଗାଈ ଖାଆନ୍ତା ସେଇ ଖତକୁ ରଖି କି ଲୋକମାନେ। ସବୁ କିଛି କ ଗଛ ଲତା ସବୁଥିରେ ଦିଅନ୍ତେ ଦେଖ କୌଣସି ଲୋକର ର
ରୋଗ ହୁଅନ୍ତାନି କି ଆମେ ଯଦି ନିଜେ କରିକି ଖାଆନ୍ତେ। ଯଇ ଇଏରେ କିଛି ବି ଅସୁବିଧା ହଅନ୍ତାନି। ଚୁରାଲ ଜିନିଷ ଆମେ ପାଆନ୍ତେ।
ହଁ ହଉ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ଭଲ ଲାଗେ।
ହଁ ଆଜ୍ଞା।